ହୁଁ କୁହ।
ଆଉ ରାତିରେ ପୁଣିି
ରାତି ପାଇଁ ସେ ତରକାରୀ ଅଛି ତ ଦେଖିବା ଭାଇନା ଆସିବେ ନ ଆସିବେ ଏମିତି କିଛି କହିନାହାନ୍ତି। ତାଙ୍କର ଶନିବାର ଦିନ କଣ ବର୍ଣ ମହୋତ୍ସବ ଅଛି ଯେ ସେ ଏଇଠି ରହିବେ ଆସିବେ ପୁଣି। ଆଜି ଯଦି ଆସିବା କାଲି ଗୋଟେ ଦିନ ରହିକି ପୁଣି କାଲି ସନ୍ଧ୍ୟା ବେଳକୁ ଗଲା ବେଳକୁ ବସ୍ ନାଇଁ ସନ୍ଧ୍ୟାରେ ଏଇଠୁ।
ହୁଁ ଭାଇନା କୋଉ ଡିପାର୍ଟମେଣ୍ଟରେ ଜବ୍ କରୁଛନ୍ତି କି?
ସେଏ ଫରେଷ୍ଟର ଅଛନ୍ତି ଡେପୁଟି ରେଞ୍ଜର। ଅଛନ୍ତି ଏ ରଣପୁର ପଟେ କୋଉ କି ପୁର ଗୋଟେ ଏମିତି ଏ ଗୋଟେ ଅଛନ୍ତି ଏ ତାଙ୍କର ତ ମଝିରେ ତାଙ୍କର ବାଣୀଗୋଛାରେ ଥିଲା, ନାନୀର ଯୋଉ ସ୍କୁଲ ଥିଲା ହେତେବେଳେ ବାଣୀଗୋଛାରେ ତାକୁ ସୁବିଧା ହଉଥିଲା। ପିଲାମାନେ ବି ସେତେବେଳେ ପାଠ ପଢୁନଥିଲେ। ବାଣୀଗୋଛାଟା ମାନେ କ୍ଵାଟରରେ ଭାଇନାଙ୍କ କ୍ୱାଟରରେ ରହି ଯାଉଥିଲେ ଏବେ ପିଲାମାନେ ପଢିବେ ପୁଣି ନାନୀର ଟାନ୍ସଫର ହେଇଗଲା ଏପଟକୁ ପୁଣି ଭାଇନାଙ୍କର ବି ଟ୍ରାନ୍ସଫର ହେଇଗଲା ନୟାଗଡ।
ହାଇସ୍କୁଲ ଟିଚର ଅଛନ୍ତି ନା ଦିଦି ନାହିଁ କି।
ନାଇଁ ମ ପ୍ରାଇମେରୀ।
ହୁଁ।
ସେ କ ସେ ବୋଧେ ଦୁଇ ହଜାର ଏଗାର ନା ବାର ଦଶରୁ ସେ କଲେ ଚାକିରି କଲାଣି।
ଏବେ ପ୍ରାଇମେରୀ ସ୍କୁଲ ଟିଚରଙ୍କ ଦରମା କେତେ କେଜାଣି।
ଏବେ ଷ୍ଟାର୍ଟିଂ ତ ଉନେଇଶୀ। ଆମେ ମାନେ ନାନୀ କଲା ଟାଇମରେ ସେ ପାଉଥିଲା
ହଁ
ସିଏ ପାଉଥିଲା ବା ମାସକୁ ହେତବେଳେ ପାଉଥିବ ପାଞ୍ଚ ହଜାର ତିନିଶହ ନବେ ତିନିଶହ ବୟାନବେ ଏମିତି ସବୁ ପାଇବ ଦରମା ହେତେବେଳେ। ଷ୍ଟାର୍ଟିଂରେ।
ହ
ମାନେ ଏ ଛଅ ବର୍ଷ ଯାକେ ସେମିତି ଧରମାରେ ରହିଲା ବଉଦରେ। ଫାଷ୍ଟ ତାର ସ୍କୁଲ ବଉଦରେ ନା ତାପରେ ସେ ପୁରୁଣାକଟକ ଭିତରେ ଜଣଙ୍କ ଘରେ ରହିଲା ଯାଇକି ଭଡାରେ ଯେ ତାଙ୍କୁ ଆଉ ଘର ଭଡା ଦଉନଥିଲା ତାଙ୍କୁ ଆଉ। ମାନେ ତାକୁ ରୋଷେଇ ଫୋସେଇ ଇଏ କରେ ନହେଲେ ଜିନିଷ ପତ୍ର ହେକା ଦିଏ ଘରଭଡା ମାସକୁ ଟିକେ କମ୍ ମାନେ ଯେତିକି କହିବେ ତା ଅଧା ଦବ ଘରଭଡ଼ା ଏମତି। ପାଞ୍ଚ ହଜାର ଟଙ୍କାରେ ପୁଣି କେମତି ଚଳିବ ପୁଣି ଗାଁକୁ ଯଦି ଥରେ ଯିବ ତାହେଲେ ଦୁଇଶହ ଟଙ୍କା ଗାଡି ଭଡା ଯିବ ହେରି ଏଇଥିରେ।
ହୁଁ।
ପୁଣି ପାଞ୍ଚ ହଜାର ଟଙ୍କା ଦରମାକୁ ଘର ଭଡା ଖାଇବା ଖର୍ଚ୍ଚ ଏମିତି ହେଲା ବେଳକୁ
ପୁଣି ଦେହ
ହଁ। ପୁଣି ଅନ୍ୟ ଜଣଙ୍କ ଘରେ ରହିଲେ ତାଙ୍କ ଘରକୁ ପୁଣି ସଉଦା ହେରିକା କିଣିକି ଦିଆହବ। ତାଙ୍କ ଘରେ ନାନୀ ଆଉ ରୋଷେଇ କରୁନଥିଲା ତାଙ୍କ ଘରେ ରୋଷେଇ କରିକି ଖାଉଥିଲେ। ରୋଷେଇ ଫୋଷେଇ କରେ ସେ ତାଙ୍କ ସହ ମିଶିକି ରୋଷେଇ ଭୋଜେଇ କରିଦିଏ ଘର ଭଡାରେ ଦେଇକି ଥାଏ ଆଉ।
ଏବେ କେତେ ପାଉଛନ୍ତି?
ଏବେ ଅଠତିରିଶ ନା ଚାଳିଶ ପାଉଛି ବୋଧେ ଆଉ। ରେଗୁଲାର ହେଲା। ହେଲାଣି ଦଶ ମାନେ ଦୁଇ ହଜାର ଦଶ କହିବାକୁ ଗଲେ ପନ୍ଦର ଷୋହଳ ବର୍ଷ ହେଲାଣି।
ଆଉ ତାହେଲେ?
ସେତେବେଳେ ଛଅ ବର୍ଷରେ ଯାଇକି ରେଗୁରାଲ ରେଗୁଲାର ହୁଏ ଛଅ ବର୍ଷ ପରେ ରେଗୁଲାର ହବାରେ ପାଇଲା ବୋଧେ ପନ୍ଦର କି ସୋହଳ ହଜାର ପାଇଲା।
ଏବେ ତ ବହୁତ ଜଲ୍ଦି ରେଗୁଲାର ହେଇଯାଉଛି।
ଏବେ ତ କରିଦେଲେ ସେମାନେ ରାଲି ଫାଲି କରିକି କରିଦେଲେ। ତାପରେ ସେଇ ଟାଇମ ରେ ତାପରେ ସେଇ ଛଅ ବର୍ଷ ଭିତରେ ଯୋଉ କିରିର ଦୁଇ ତିନି ବର୍ଷ ପରେ ବାହା ହେଇଗଲା।
ହୁଁ।
ଛୁଆ ଯୋଉ ହେଲା ବି ସେମତି ଏ ନୟାଗଡ ରୁ ଡେଲି ଯିବା ଆସିବା କରିବ ବୌଦକୁ ବସ୍ ରେ। ପୁଣି ଯାଆଁଳା ପିଲା ଦିଟା ପେଟରେ ଏହେ।
ଭଗବାନ୍।
ବସ୍ ରେ ଯିବା ଆସିବା କରିବ, ନହେଲେ ଯଦି ଗାଁ ରେ ଥିବ ଏମତି ବସ୍ ରେ ଯିବା ଆସିବା କରିବ, ଆଉ ଡେଲି କେତେ କାର୍ କରିକି ଯିବେ। ହୁଁ। ପୁଣି ଏମିତି ହେଇକି ଛୁଟି ତାପରେ ମିଳିଲା ପରେ ଛୁଟିରେ ତାପରେ ହେଲା ଆଉ କ ତାପରେ କରୋନା ହେଇଗଲା ବୋଧେ, ଛୁଟି ଛଅ ମାସ।
ହୁଁ।
ଛଅ ମାସ ମିଳୁଛି ତାପରେ ରେଗୁଲାର୍ ହେଲାପରେ ତ ବାହାହେଲା ଆଉ, ବାହାହେଲା ପରେ ଏଇଠି ତ ଆଉ ଛୁଆ ହେଲେ କରୋନା ରେ ବାକି କରୋନା ଟାଇମ୍ କୁ ଛୁଟି ହେଇଗଲା କୁ ସ୍କୁଲ ପୁରା। ସବୁ ଛୁଟି ହେଇଗଲାନି ବର୍ଷେ ନା ଦି ବର୍ଷ ଛୁଟି ହେଇଗଲା।
ହଁ।
ତାପରେ ଏମିତି ଛୁଟି ହବାରେ ଛୁଟିରେ ଛୁଟିରେ ପିଲାମାନେ ଦି ବର୍ଷର ହେଇଗଲେ, ସେ ଛୁଟିରେ ଆମେ ଆସିବୁ ରହିବୁ ନହେଲେ ସେ ଗାଁକୁ ପ ସେ ଗାଁକୁ ଯାଇଥିଲା ହାରି, ଗାଁରେ ଅଧା ଦିନ ରହିଲା ଶାଶୁଘରେ ଅଧା ଦିନ ରହିଲା। ତାପରେ ତାପରେ ଏମତି ହଇରାଣ ଗୋଟେ ଆଉ। ପିଲା ଛୁଆ ଦିଟା ପିଲାଙ୍କୁ ଛାଡିକି ନା କାଲି ରାତିରେ ରାତିସାରା ହଉଥିଲା।
ଆଜି ଆଜି ଆମର ଏଠି ଦିନ ଆଗ ମାନେ ପୁରା ମେଘୁଆ ହେଇକି ଅଛି ଡ୍ରେସ୍ ପଟା କିଛି ଶୁଖୁନି।
ସକାଳୁ ଟିକେ ଟିକେ ପକଉଥିଲା ତାପରେ ଛାତକୁ ନେଇଥିଲି ଶୁଖେଇବାକୁ ଯେ ପୁଣି ଆଣିକି ବର୍ଷା ହେଲା ଯେ ପୁଣି ଓଦା ହେଲା ଯେ ମୁଁ ମାନେ ଏଠି ତା ଉପରେ ଘରକୁ ଆଉ ଶୁଭୁନି ଛା ମାନେ ବର୍ଷା ହେଲେ କଣ ହେଲେ ଜାଣି ହଉନି। ଟିଣ ହେରିକା ହେଇଥିଲେ ସାଉଣ୍ଡୁ ହୁଅନ୍ତା ସ ଜାଣି ହୁଅନ୍ତା। କିଛି ଜାଣି ହଉନି ଚାରିଆଡେ ଖୋଲାକୁ କିଛି ଜାଣି ହଉନି ବର୍ଷା ହେଲା କଣ ହେଲା, ଯାଇକି ଦେଖିଲେ ଜଣାପଡୁଚି। ଯାଇକି ଆଣିଲି ଯେ ପୁଣି ଓଦା, ଓଦା ଯେ ତାକୁ
କିଛି ଜଣା ପଡୁନି ଫ୍ୟାନ୍ ଲାଗିଗଲେ ପୁରା ତ ଜଣା ପଡୁନି।
ହଁ ବା ଫ୍ୟାନ୍ ଲାଗିଯାଇଚି ପୁଣି କବାଟ ଦେଇ ଦେଇଚି ମୁଁ ଦାଣ୍ଡ ପଟ ହେରିକା ସବୁ, ଆଉ ଟିକେ ଜାଣି ହଉନି। ଆରେ ୱା ଶିଙ୍ଗ୍ ମେସିନରେ ଡ୍ରାଏ କରିଦେଇଛି ଯେ, ଟିକେ ଅଧା ସୁ ପୁରା ଶୁଖି ଯାଇଚି ଆଉ ଟିକେ ଶୁଖି ପବନ ବାଜିଲେ ଶୁଖିଯିବ ଆଉ।
ତୁମର ଏକ୍ଜାମ ପାଇଁ କଣ କେମତି କଣ ପ୍ରିପେୟାର ହେଲଣି?
କଣ ସିଟିି?
ହୁଁ ନାଇଁ ନାଇଁ କଣଟେ ତମେ କହୁଥିଲ ନି ଏବେ ଏକ୍ଜାମ୍ ଅଛି ବୋଲି?
ମୋର ଅଛି ବା ଆର୍ ଆଇ ଟା ତିନି ତିନିରେ ଅଛି ଏଇଁତି ର ଟିକେ ୟୁଟୁବରେ ଦେଖୀ ଦଉଚି ନହେଲେ ଲାଇଭ୍ କ୍ଲାସ୍ ଥିବ ଯଦି କରିଦଉଚି ଆଉ।
ମାନେ ଏ କୋଉ ତିିନ୍ ରେ ଅଛି ଯାଇକି ଅଗଷ୍ଟ ତିିନ୍ ବୋଧେ?
ଏଇ ତିନି ଏଇଟା କଣ ଜୁଲାଇ ହଁ ଜୁଲାଇ କାଲି ତ ଅଛି ବୋଧେ ଆଉ। ଆଜି ଯିବି ପରା ଭାଇନା ଆସିଲେ। ସିଏ ଆଜି ଆସିବେ ମୁଁ ଯିବି, ଗଲେ କାଲି ଏକ୍ଜାମ୍ ଅଛି।
କାଲି ପୁଣି କେମିତି ଆସିବ ପୁଣି ଏକ୍ଜମ୍ ପାଇଁ ନା।
ହଁ ଆଜି ସନ୍ଧ୍ୟାବେଳକୁ ଭାଇନା ଯଦି ଆସିବେ ଉପରଳିଲେ ମୁଁ ସନ୍ଧ୍ୟାବେଳକୁ କି ଉପରଳି ସିଏ ଯଦି ଆସିବେ ବସରେ ଆସୁଥିବେ ତାହେଲେ ମୁଁ ପଳେଇବି, ପିଲାମାନେ ଥିବେ ଘଣ୍ଟାଟେ ଭାଇନା ଆସିଲେ ରହିବେ। ଅ ତାଙ୍କର କଣ କିଛି କହିନାହାନ୍ତି କାଇଁ। ନହେଲେ ମୋର କାଲି ସେକେଣ୍ଡ ସିଫ୍ଟକୁ ଅଛି ତ ତିନିଟାରୁ ଚାରିଟା। ମାନେ ତିନିଟାରୁ ଅଛି ରିପୋର୍ଟିଙ୍ଗ ହେରିକା ଅଛି ତିନିଟାରୁ ତ ଏଇଠୁ ଦି ସକାଳୁ ଗଲେ ବି ହବ।
ହଁ ପୁଣି ଆଜି ସେଠୁ ଯାହା ଗାଁଠୁ ଆସିଲେ ବି ବସରେ ଯିବ ନାଁ କି?
ହଁ ବସ ରେ ମୁଁ ଟ୍ରେନ ରେ ପୁଣି ଯିବା ଟ୍ରେନ ଯିବାକୁ ଟାଇମ ହବନି ଏଇଠୁ ବସ ରେ ଗଲେ ସକା ପହଞ୍ଚିବି ତ ଆଠଟା ନଅଟାରେ ଆଉ ଯିବି ପୁଣି କେତେଳେ ନହେଲେ ଏଇଠୁ ବହୁଦୂରୁ ଡାଇରେକ୍ଟ ଭୁବନେଶ୍ୱର ବସ୍ ରୁ ପଳେଇବି ଆଉ କଣ। ତିନଟା ଦିଟା ଦିଟା ବେଳକୁ କହ ନା ଦିଟା ବେଳକୁ ସାଢେ ବାରଟାରେ ପହଞ୍ଚୁଛି ବିଶାଖା ଭୁବନେଶ୍ୱରରେ ସେଇଠୁ ସାଢେ ଦିଟ ଛାଡୁଛି। ଏଇଠି ଗଲେ ଯେମିତି ହେ ଦେଇକି ରହିଯିବି କୋଉଠି ଆଉ।
ତାପରେ ଏଇ ଗାଁ ରୁ ଆସିଲେ କୋଉ ବସ୍ ରେ ଯାଉଛ ଭୁବନେଶ୍ଵର?
ଭୁବ ସେ ଭୁବନେଶ୍ଵର କୁ ଆମର ଦଶପଲା ଠୁ ସବୁବେଳେ ବସ ଅଛି।
ଶ୍ରୀ ମନ୍ଦିର ତ ଏନି ଟାଇମ୍।
ହଁ ସେଇପଟେ ତମର ଖଣ୍ଡପଟା ଲାଇନ ରେ ସେଇପଟେ ଅଛି।
ଶ୍ରୀମନ୍ଦିର ଏଇ ମୋନା ରାଜା ହଙ୍କା ସବୁ ପୁରା ଏନି ଟାଇମ ବସ।
ହଁ ମିନାର ହରିକା ସେପଟେ ଯାଉଛି ସବୁବେଳେ ଆମର ଏଇପ ଗଟେ ଯାଉଛି ବାଲାଜୀ ବିଶାଖା ସବୁ ମାନେ ନିଜାମତି ସବୁ ପ୍ରାୟ ଟାଇମ ବସ୍ ରହୁଛି ଭୁବନେଶ୍ଵର କୁ। ମାନେ ପ୍ରତି ଦେଢ ଘଣ୍ଟା ଦି ଘଣ୍ଟାରେ ଗୋଟେ ଗୋଟେ ବସ୍ ଭୁବନେଶ୍ୱର କୁ। ସ୍ଲିପର ଗୁଡା ଆଉ ଆଉ ଭିଲେଚର ତ ସବୁବେଳେ ଅଧଘଣ୍ଟା ଅଧଘଣ୍ଟା କୁ ଗୋଟେ।
ପନ୍ଦର ମିନିଟ ପଇଚାଳିଶ ମିନିଟ ଡିଫନ୍ସରେ
ହଁ ମ ଏଇ ଭିଲେଜର ରେ କଲେ କଣ କି ନୟାଗଡ ହେଇଯିବୁ ପୁଣି ନୟାଗଡ଼ଠୁ ଆଉ ଗୋଟେ ବସ୍। ନୟାଗଡ଼ଠୁ ସବୁବେଳେ ବସ୍ ରହୁଛି ନା ସେ ଯୋଉ ଖଳି ଖାଇ ଦେଇ ସରି ଖଣ୍ଡପଡା ଦେଇକି ଯୋଉ ଆସୁନି କି
ହୁଁ।
ସେଗୁଡା ନୟାଗଡ ରେ ରହୁଛି କାଳେ ଏଇପଟୁ ଭିଲାଚର ରେ କେଇ ଯାଉଥିବ କଣ ସେଗୁଡା ରହୁଛି ସେଥିରେ ଗଲେ ହବ। ଏତେ ପାଲା କିଏ କରିବ ଏ ଡାଇରେକ୍ଟ ଭୁବନେଶ୍ୱର ବସ୍ ରେ ପଳେଇଲେ ଗଲା।
ହ୍ମୁ।
ନହେଲେ ଏଇଠୁ ଫୁଲ୍ବାଣି ଗଲେ ଏଇ ଚାରି ଛକ ଠୁ ଟିକାବାଲି ଚୌଧୁରୀ ଯାଉଛି ସେଇଥିରେ ପଳେଇଲେ ବି ହବ।
ହଁ ଚୌଧୁରୀ ବି ଆସୁଛି।
ଚୌଉଥିରି ଏଇଠୁ ଅ ଫୁଲବାଣୀରୁ କେତେବେଳେ ଆସୁଛି କହିପାରିବନି ଟିକାବାଲି ଦଶପଲା ଯାଉଛି ଦଶପଲାରେ ପହଞ୍ଚୁଛି ଛଅ ସାଢେ ଛଅ ଆମ ଗାଁ ଦେଖି ଗଲା ବେଳକୁ ଛଅଟା ପଇଁଚାଳିଶ୍ ହଉଛି। ଫୁଲବାଣୀରେ ବି ସେଷ ପାଞ୍ଚଟା କେତେ ରେ ହଉଥିବ ଆଉ। ସେଇଠୁ ସାରିଲି ସେଥିରେ ନହେଲେ ଗଲେହେରି ହବ। ଦେଖାଯାଉ କଣ ହଉଛି ସେ ଆସିବେ କି ନାଇଁ ମୁଁ ବି ପଚାରିନି ଆଉ। ଆ ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ତଳେ ଶୋଇଲେଣି ମ ଆଉ। ବର୍ଷାତ ହଉଛି କୁଆଡେ ବସିକି କଣ କରିବା ଶୋଇଲେଣି ଶ
ପାଗ ତ ଭଲ ନାହିଁ।
ହୁଁ
ତମର ପ୍ରପର କଳା ପଥର ନା କୋଉ ଗାଁ ହେରୀକା ଭିତରେ?
କଳାପଥରଠୁ ଆମ ଘର କଳାପଥର ଆଗକୁ ଆମ ଘର ଆଉ ମାତ୍ର ତିନି କିଲୋମିଟର।
ରୋଡ ସାଇଡ୍
ହଁ ରୋଡ଼ ସାଇଡ ର ପରା।
ହୁଁ
ତମ ଏଇପଟେ କେତେଳେ ଯାଇନ କି ଭୁବନେଶ୍ୱର?
ନା ମୁଁ ହେଇପଟେ କିଏ ଯାଉଛି ଆମେ ତ ଏଇପଟେ ନୟାଗଡ଼ ପଟେ ସୁବିଧା।
ଓହୋ
ଏପଟେ ସୁବିଧା ତ ଏପଟେ ଯାଉଛୁ ହେରି।
ଦଶପଲା ଦେଖିବା କେବେ ଗୋଟେ ଯିବୁ।
ଆସିଲେ କହିବ ଯିବା ଭୀମରା ବୁଲିକି ଆସ।
ହଁ ଦଶପଲ୍ଲା ଯିବି ଆମେ ଦଶହରା ଠିକ ବୋଧେ ଯିବୁ ଆଉ।
ଦଶହରା ତ ହଉଛି ତାଙ୍କ ଏଇ ମଧ୍ୟ ଖଣ୍ଡରେ ହଉଛି ତ ଯାତ୍ରା ଆଉ।
ହଁ ବା ସେଇଠିକି ଯିବୁ। ମୁଁ ଏଇ ସମ୍ବଲପୁରୀ ଡ୍ରେସ କପଡା ଗୋଟେ ଆଣିବି ତ।
ସମ୍ବଲପୁରୀ ଡ୍ରେସ ବଢିଆ ମିଳୁଛି ବୌଦରେ ମାନେ ସେମାନେ ହାତ ବୁଣା ବୁଣାକାର ଗୁଡା ଏଗୁଡା ଏପଟେ।
କେତେ ଟଙ୍କା ଲାଗି ନେଉଛନ୍ତି?
ମାନେ ଏଇ ଯାଇଥିଲୁ ରବିବାର ରବିବାର ତାଙ୍କର ଆମର ଯେମିତି ପରିବିବାଟା ହଉନି ରବିବାର।
ତାଙ୍କର ହେନ୍ତୀ ଗୋଟେ ମାର୍କେଟ ହଉଥିବ।
ହଁ ତାଙ୍କର ହେନ୍ତି ରବିବାର ହଉଛି ବୁଣା ହତାକାରା ଏଇ ଯୋଉ କଣ ବୁଣାକାର ମା ଗୋଟେ କରୁଛନ୍ତି ତାର ସେଇଠି ବୋଧରେ କରୁଛନ୍ତି ମାନେ ସବୁ ବୁଣାକାରରେ ଲୁଗା। ବୁଣିିକି ଯୋଉ ମାନ ନଉଚନ୍ତି ସେମାନେ ସନେ କି ବିକୁଚନ୍ତି ସେମାନେ। ଆଠ ହଜାର ନଅ ହଜାର ଏମିତି ସବୁ ମାନେ ତାଙ୍କର ଷ୍ଟାର୍ଟି ପୁରା। ଷ୍ଟାର୍ଟିଂ ପ୍ରାଇସ୍ ରହୁଛି ପାଞ୍ଚ ହଜାର, ଛଅ ହଜାର ତାଠୁ ତଳକୁ ଲୁଗା ନାହିଁ। କମ ପଇସାରେ ମାନେ ସେମାନେ ହାତ ବୁଣୁଛନ୍ତି ନା। ପୁଣି ଏଗୁଡା ପିଓର ସୂତାରେ ସେମାନେ ବନାଉଛନ୍ତି ପାଞ୍ଚ ହଜାର ଛଅହଜାରୁ ଆରମ୍ଭ ହଉଛି ତ ଯାଇଥିଲୁ ଯେ ଆଣିଥିଲୁ ଲୁଗଟା ଆଣିଲା। ମ ମାମା ପାଇଁ ଆଣିଲି ଗୋଟେ ଯେ ଛଅ ହଜାର କେତେ ନେଲା? ଆଉ ମୋ ପାଇଁ ଡ୍ରେଷ୍ଟ ଆଣି ଯେ ସେ ଚଉଦଶହ ନା ପନ୍ଦରଶହ ନେଲା ଏମିତି।
ଡ୍ରେସ ମାନେ ଉନି ପ୍ୟାଣ୍ଟ ସହିତ ନା କେବଳ
ନାଇଁ ଖାଲି ଡ୍ରେସ ପ୍ୟାଣ୍ଟରେ ଅନି ତମେ କିଣିବ ସେଗୁଡା। କେବଳ ଡ୍ରେସ୍ କେବଳ ସେ ଚଉଦଶହ ନା ପନ୍ଦରଶହ ଏମିତି ନେଲା। ମାନେ କମ ପଇସା ଟା ଆଉ ଖାଲି ମାନେ କଟିଂ କୁର୍ତି। ଦି ସାଇଡ କଟିଂ ଆଉ ନହେଲେ ଏବେ ଏବେ ଯୋଉ ଆସିନି କି ଗାଉନ ର।
ହୁଁ।
ରାଉଣ୍ଡ ର ସେଗୁଡାକ ଦି ହଜାର ତିନି ହଜାର କହୁଛନ୍ତି।
ଏଇ ଯୋଉ ଗ୍ରାଉଣ୍ଡ ଆସଛି ମାନେ ବେକଯୋଉ ବାନ୍ଧିବା ପାଇଁ ଯଉ ଟ୍ରେଣ୍ଡିଙ୍ଗ ଚାଲିଛି।
ହଁ ହଁ ପଛ ପଟୁକୁ ଏ ଯୋଉ ବାନ୍ଧିବେ ସେଗୁଡା ସେଗୁଡା ଦି ହଜାର ତିନି ହଜାର କହୁଛନ୍ତି।
ହୁଁ ହଁ ବା ଏଇ ଦେଖୁଛିିବ। ପୁରୀରେ ବି ମାନେ ମିଳୁଛି ଯୋଉ।
ସେଗୁଡାକ କଣ ସେଗୁଡାକ ହଁ ହ୍ୟାଣ୍ଡଲୁମ୍ ରେ ଭଲ ମିଳିବ। ନହେଲେ ଆଉ ଅଲଗା ଗୁଡାକ। ସେତେ ପ୍ୟୁଓର କପଡ଼ା ସୁତା ନୁହେଁ ଆଉ।
ନା ନା।
ଏଇଠି ସମ୍ବଲପୁର ସୋନପୁର ପଟେ ଭଲ ସମ୍ବଲସୁତା ଆଣିବା।
ହୁଁ।
ଏଇଠି ତ ନାନୀ କେତେ କିଣିଲାଣି ନାନୀ ଯୋଉ କିଣିଛି ସବୁ ତାର ସ୍କୁଲ୍ ଲୁଗା ଥାଏ। ସ୍କୁଲ ଡ୍ରେସ୍ ହେଇଯାଉଛି ତାର ଏଠି ଡ୍ରେସ୍ ପିଙ୍କ୍ କଲର ଗୁଡା କିଣିଦୋଉଛି ସ୍କୁଲକୁ ପିନ୍ଧିକି ପଳୋଉଛି। ମଝିରେ ତା ଆନିଭର୍ସରୀ ଗୋଟେ କିଣିଥିଲା ଯେ ବାର ହଜାର ନା କେତେ ନେଇଥିଲା ଖାଲି ଲୁଗା ଟା? ପୁରା ସିମ୍ପୁଲ୍ ଲୁଗାଟେ। ଆଉ ଯଦି ଟିସୁ। ଟିସୁ ର ଯଦି ପାଟ କିଣିବ ତିରିଶ ହଜାର, ଚାଳିଶ ହଜାର। ସେ ମାର୍କେଟ ରେ ଆଣିକି ସେମିତି ପକଉଛନ୍ତି ଲୋକ। ଏଇପଟେ ଲୋକଙ୍କୁ କାହାକୁ ଦେଖିବନି? କେହି ଦୁଇଶହ ତିନିଶହ ଲୁଗା। ସବୁ ସେ ସମ୍ବଲପୁରୀ ଲୁଗା।
ସେପଟ ସାଇଡ୍ ଲୋକ ନୁହେଁ ଭାବୁଥିବ ତମେ ଭାବୁଥିବ ପିନ୍ଧୁ ନଥିବେ ସେମାନେ ସେଇରା ହିଁ ପିନ୍ଧୁ।
ସେମାନେ। ତାଙ୍କ ଇନକମ୍ କୁ ସେମାନେ ପୁରା ପ୍ରପରେ ୟୁଜ୍ କରିଦଉଛନ୍ତି କହୁଛନ୍ତି ଆମେ ଖ। ଖଟୁଛୁ ମାନେ ଆମେ କରିବୁ ପିନ୍ଧିବୁ।
ମୋ ଦିଦିର ଗୋଟେ ତାଙ୍କର ବାହାଘର ପାଇଁ କରିଥିଲେ ଟିସୁ ସିଲ୍କ ର ଗୋଟେ ପାଟଟେ।
ହୁଁ।
ସିଏ ଏମିତି ନେଇଥିଲା ଅଠର ହଜାର ନା ବାର ହଜାର କେ।
ବା ପୁରା ପୁରା ଟିସୁ ପୁରା ସିଲକ ର ଯଦି ଆଣିବ ସେ ତିରିଶ ନା ଚାଳିଶ ହଜାର। ହୁଁ, ତାଠୁ ବି ଆହୁରି ରହୁଛି। ନାନୀ ଗୋଟେ ଆଣିଥିଲା ସତେଇଶି ହଜାର ପଡିଥିଲା ମତେ ସେ ଲୁଗାଟା ଭଲ ଲାଗୁନି ନାଲି କଲର ଟା ଯେ ମୋତେ ଭଲ ଲାଗୁନି ସେଟା।
ଟ
କଣ କାମ ଆମ ସତେଇଶ ହଜାର ଦେଇକି ଲୁଗା ପିନ୍ଧିବୁ ସେଇଥିରେ କେତେଟା ହେଇଥାନ୍ତା ଜାଣିଛୁ ଶାଢୀ। ଲୁଗା ତିନି ଚାରିଟା ସମ୍ବଲପୁରୀ ନ ହଉ ଅଲଗା ଶାଢ଼ି ହେଇଥିଲେ କେତେ। କେତେ ପିନ୍ଧା ହେଇଥାନ୍ତା ବର୍ଷ ଟା ପଳେଇଥାନ୍ତା ପରା। ଶାଢୀ ବି ନହେଲେ ବି ଏ ଯୋଉ ଆସୁଛି ଲୁଗା ଏଇ ଦି ହଜାର ତିନି ହଜାର ଟଙ୍କାରେ କି। ସିଏବି କେତେ ହେଇଥାନ୍ତା ସତେଇଶି ହଜାର କୁ ଇଏ ଦି ତିନି ହଜାର ଟା ପୁଣି ହେଇଥାନ୍ତା କେତେ। ସତେଇସି ହଜାର ଦେଇକି ଲୁଗା ପିନ୍ଧିବୁ ହଁ।